ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆପଣଙ୍କୁ ମୋ ଶୁଭା ଯାଉଛି ଆଜ୍ଞା ଭଏସ?
ହଁ ହଁ ଶୁଭା ଯାଉଛି ଆଜ୍ଞା ଶୁଭା ଯାଉଛି, ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା। ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ବି ବହୁତ ଭଲରେ ଅଛି ଆଜ୍ଞା। ଆଉ ଆପଣଙ୍କ ପଟେ କେମିତି କଣ ପାଗ ରହିଛି?
ଏପଟେ ତ ଆଜି ପୁରା ଖରା ଥିଲା ଆଉ ଏବେ ଟିକେ ପବନ ହଉଛି ଆଉ। ମେଘ ପାଗ ଟିକେ ଅଛି ଆଜ୍ଞା ହୁଁ।
ଆଜ୍ଞା ବହୁତ ବଢିଆ ଆଜ୍ଞା ଆଉ କ ଆମର ଏପଟେ ଭାଇ ଖାଲି ବର୍ଷା ଉଠୁଛି କିନ୍ତୁ ବର୍ଷା ହଉନି। ଆଉ ଗୁଳୁଗୁଳି ବହୁତ ଦଉଛି ଆଜ୍ଞା ବହୁତ କଷ୍ଟ। ଏଇ ଗ୍ରୀଷ୍ମକାଳୀନ ସମୟର ଭାରି କଷ୍ଟ।
ବହୁତ ବହୁତ।
ଆଜ୍ଞା ଆଉ ଆପଣ କଣ କରନ୍ତି ଆଜ୍ଞା?
ମୁଁ ଏମିତି ଆଜ୍ଞା ନର୍ମାଲ ଜଷ୍ଟ ଷ୍ଟୁଡେଣ୍ଟ ଅପ୍
ହୁଁ ଆଜ୍ଞା କଣ ପଢୁଛନ୍ତି ଆଜ୍ଞା ଏବେ?
ନା ପଢ଼ା ସରିଛି ଏବେ ମୁଁ କମ୍ପିଟେଟିଭ ପାଇଁ ପ୍ରିପାରେସନ୍ ଚାଲିଛି।
ଓହୋ ଆଉ ଆପଣଙ୍କ ପରିବାର ସମସ୍ତେ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି ଆଜ୍ଞା ଆଉ ଆପଣ? ଆପଣଙ୍କ ପର
ଆଜ୍ଞା ହଁ, ଆଜ୍ଞା ମୋ ପରିବାର ମଧ୍ଯ ସମସ୍ତେ ଭଲ ଅଛନ୍ତି। ଓ ହୋ ଆପଣ ପରିବାରରେ କିଏ କିଏ ଅଛନ୍ତି?
ବାପା ମା ଭାଇ ଭଉଣୀ ତାପରେ ଜେଜେମା ଜେଜେବାପା ତାପରେ ଭାଇ ଭାଉଜ।
ଓହୋ ବହୁତ ବଡ ମ ଜ ଜଏଣ୍ଟ ଫାମିଲି ଆଉ?
ହଁ।
ଆଜ୍ଞା ବହୁତ ବଢିଆ ଆଜ୍ଞା ହୁଁ ଆ ଆ ମୋ ଘରେ ବାପା ମା ଆମେ ଦି ଭାଇ। ଆଉ ଗୋଟେ ଖୁଡି ଅଛନ୍ତି କିନ୍ତୁ ସେ ବିଧବା କାହା କାହା ଖରାପେ ତାଙ୍କର ପୁଅ ଗୋଟେ ଆଉ ଗୋଟେ କାକା ଗୋଟେ ରୁହନ୍ତି। କକା କୁହନ୍ତି ସେ କିନ୍ତୁ ହାଣ୍ଡିକାପ ସିଏ ଏତିକି ଜଣ ଅଛୁ ଆଉ।
ହେଲା ହେଲା ହେଲା ହେଲା।
ଆର ହଁ। ଆଉ ଆପଣଙ୍କ ରଜ ପାଇଁ କଣ ଚାଲିଛି ସେପଟେ ଆପଣଙ୍କର ସେପଟେ ତ ରଜ ବହୁତ
ହଁ ବର୍ତ୍ତମାନ ତ ପୁରା ସମସ୍ତେ ଏକ୍ସାଇଟେଡ ଅଛନ୍ତି ଖାଲି ସେ ଦିନ ଟା ଆସୁ। ଅ ସମସ୍ତେ ସଜବାଜ ହେଇ ଆଉ ପର୍ବ ପାଳିବେ ଆଉ ମାନେ ସେଲିବ୍ରେସନ କରା ହବ, ପିଠା ପଣା ହବ।
ଆଜ୍ଞା।
ସମସ୍ତେ ଏକ୍ସାଇଟେଡ ରେ ଅଛୁ। ରଜର ପର୍ବ ତ ଯେହେତୁ ହଁ।
ହୁଁ, ଆପଣ ଭଉଣୀ-ଫଉଣୀ ସବୁଥିବେ ସେମାନେ ତ ପୁରା ରଜ ରେଡି ହେଇକି ଥିବେ। ଖାସ୍ କରି ଝିଅ ପିଲାମାନଙ୍କର ଏଇ ପର୍ବ ଟା ନା।
ସେମାନେ ମେଚିଙ୍ଗି ପାଇଁ ମାନେ କଲେକ୍ସନ କରୁଛନ୍ତି କୋଉ କଣ ପିନ୍ଧିବେ କଣ ସବୁ
ହଁ, ସବୁଦିନ ମାର୍କେଟ ଯିବେ ଦଶଟା ଜିନିଷ ଦେଖି ବେ ଗୋଟେ ଜିନିଷ ଆଣିବେ। ହଁ ପା। ଓଃ ହଉ ବହୁତ ଭଲ। ତାଙ୍କର ଗୋଟେ ଖୁସି ଆଉ।
ହଁ। ନା ଏବେ ଏଇଟା ସବୁ ସବୁ ଆଡକୁ ମାନେ ଗୋଟେ ଫେମସ ଯେହେତୁ ଏବେ ସୋସିଆଲ ମିଡିଆରେ ଆକୁ ମାନେ ଚଳନ କରା ଯାଉଛି। କି ଟିଭି ସିରିଏଲ ମାଧ୍ୟମରେ ବି ରଜ କୁଇନ ର ହଁ ଯୋଉଟା ସ୍ପେଶାଲ ଚାଲିଛି ବହୁତ ଭଲ
ଆଜ୍ଞା ଆଜ୍ଞା। ବହୁତ ବଢ଼ିଆ ଲାଗିଲା। ଆଉ ସନ୍ଧ୍ୟାରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇନାହାନ୍ତି ଆଜ୍ଞା?
ହଁ ନାଇଁ ଯାଇକି ଅଲରେଡି ପଳେଇ ଆସିଲିଣି। ଆଉ ଏବେ ଜଷ୍ଟ ବସିଥିଲି ରେଷ୍ଟ ନଉଥିଲି ଆଉ। ଟିକେ ମାନେ ସୁଲସୁଲିଆ ପବନ ବାଜୁଚି ତ।
ଆଜ୍ଞା ହଁ ସେ ସେମ୍ ଆଜ୍ଞା ମୁଁ ବି ଛାତ ଉପରେ ବସିଲି।
ହୁଁ ଛାତ ଉପରେ ଅଛି ମୁଁ ବି, ରୁମ ରେ ତ ଜମା ବସି ହଉନି ଆଜ୍ଞା ହଁ।
ନାଇଁ ନାଇଁ ଯୋଉ ଗୁଳଗୁଳି ହଉଛି ରୁମ ଭିତରେ ତ ପୁରା ତାତି ପୁରା କୁହନ୍ତନି ଖଟରେ ଶୋଇବାକୁ ବି ଇଚ୍ଛା ହଉନି।
ଇଚ୍ଛା ହଉନି ତାତି ଯାଉଛି ରୁମ୍ ଗୁଡାକ ନା ବାସ୍ ହଁ।
ହୁଁ। ଆଉ ଏଥର ଆପଣଙ୍କ ଏରିଆରେ ଚାଷ ବାସ ସବୁ କେମିତି ହେଇଛି?
ଚାଷ ବାସ ଅବଶ୍ୟ ଏବେ ଆ ଧାନ କଟା ହେଲା ଭଲ ହେଇ ଥିଲା। ମାନେ ଯୋଉଟା କି ଧାନ ଧାନ କଟା ହେଇ ସାରିଛି। ଆଉ ବର୍ତ୍ତମାନ ହଁ ଦି ଫସଲିଆ। ତାପରେ ଯିଏ ମୁଗ ବିରି ଏ ସବୁ ସବୁ କ୍ଷେତ ରେ ଯୋଉମାନେ ଫସଲ କରିନଥିଲେ ଧାନ ଲଗେଇ ନଥିଲେ ସେମାନେ ଅମଳ କଲେ ଆଉ ଭଲ ହେଇଛି ଏଥର ଚାଷ କିନ୍ତୁ ଯାହା ହଉ ଆ। କ୍ଷ କ୍ଷତି କିଛି ନାହିଁ କିନ୍ତୁ
ଆପଣଙ୍କ ସେପଟେ ମୁଖ୍ୟତଃ କୋଉ କୋଉ ଚାଷ ଗୁଡ଼ାକ ହଉଛି ଆଜ୍ଞା?
ସବୁ ଆମର ଧାନ ତ ମାନେ ଯାହାର ପାଣି ଜମି ଅଛି ତ ଦିପାଳି ଧାନ କରନ୍ତି।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
ବାକି ତକ ହଳଦୀ ଆଉ ହେଲା ଆମର ଯାହା କିଛି ମାନେ ମିଲେଟ୍ ମିଲେଟ ଜିନିଷ ଯୋଉଡା ରହିଲା।
ଆଜ୍ଞା।
ସେଇଆ ବି କରନ୍ତି ପାହାଡିଆ ମାନେ ଯୋଉଟା କି ପୋଡୁ ଚାଷ କରନ୍ତି। ଆଉ ମେନ୍ ହେଲା ଆମର କାନ୍ଦୁଳ ଚାଷ କରନ୍ତି କାନ୍ଦୁଳ ବଡ ବଡ କାନ୍ଦୁଲ ଶୁଣିଥିବେ।
ଆଜ୍ଞା ଆଜ୍ଞା ହଁ ହଁ।
ପାହାଡି କାନ୍ଦୁଳ ସେଇଟା କରନ୍ତି। ଆଉ ସିଜନାଲ ଅନୁସାରେ ଦେଖିବା ଯଦି ବାଡ଼ି ବଗିଚାରେ ବିନ୍ସ ଆଉ ସବୁ ଏଗୁଡା କରନ୍ତି ଆଉ। ଆଉ ଏବେ ଦି ବର୍ଷ ହେଲାଣି ମାନେ ଦି ବର୍ଷ ତ ନୁହଁ। କରୋନା ପିରିୟଡ଼ ଠାରୁ ମକା ଚାଷ ଲୋକମାନେ କରୁଛନ୍ତି।
ଆପଣଙ୍କ ଘର କୋଉଟା, ପୂର୍ବ ଓଡି଼ଶା ନା ଉତ୍ତର ଓଡି଼ଶା ନା ଦକ୍ଷିଣ ଓଡି଼ଶା ପଟେ?
ଦକ୍ଷିଣ ଓଡ଼ିଶା।
ଅ ହଁ।
ହୁଁ।
ଓ ବହୁତ ବଢ଼ିଆ ଆଜ୍ଞା।
ହଁ।
ମୁଁ ବି ଦକ୍ଷିଣ ଓଡି଼ଶା ପଟେ ରହୁଥିଲି। ବହୁତ ବଢି଼ଆ ସେପେଟ ଏନଭାଇରମେଣ୍ଟ ବହୁତ ଭଲ ହଁ।
ଏଇଆ ଆଉ ଏଥର ଟିକେ ଚାଷ ବାସ ଭଲ ବି ହେଇଛି ହଁ।
ହୁଁ ଆପଣଙ୍କ ଘରେ କରନ୍ତି ଚାଷ?
ହୁଁ ଚାଷବାସ ସବୁ ହୁଏ ଆମର ବି।
ଓହୋ। ତ ଆପଣ ଯେଉଁ ଚାଷ କରନ୍ତି ଆପଣ କଣ ମେନ୍ଲି ଟ୍ରାଡ଼ିସନାଲ୍ ମେଥଡ଼କୁ ମାନେ ଆପ୍ରୋଚ୍ କରୁଛନ୍ତି? ନା ସେଇ ଟେକ୍ନିକାଲି ୟୁଜ କରୁଛନ୍ତି?
ନାଇଁ ଯେହେତୁ ଆମର ପର୍ଟିକୁଲାର ଟ୍ରାଡିସନାଲ ହିଁ ଚାଲିଛି। ଯେତିକି ଆମର ସମୁଦ୍ର ଉପକୂଳ ବର୍ତ୍ତ ମାନେ ଯୋଉ ଏରିଆ ଗୁଡ଼ାକ ରହିଲା ଯେମିତି ଯେମିତିକି ଆମର ଗଞ୍ଜାମ ହେଲା। ଏଗୁଡ଼ାକରେ ଏବେ ମାନେ ଆମର ଯୋଉଟା କିି ଅହଁ ବୈଜ୍ଞାନିକ ପଦ୍ଧତିରେ କରୁଛନ୍ତି ଆଉ ଯଉଟା କିି ଆମର। ମେସିନ ମାଧ୍ୟମରେ ଚାଷ ବାସ ବି ହୁଏ ହଉଛି।
ଟେକ୍ନିକାଲି ନହେଲେ ଆମର। ଟ୍ରାଡିସନାଲ ପଦ୍ଧତିରେ ଆମର ହେଇ ଚାଲୁଛି। କନ୍ଦମାଳ ଏରିଆରେ ଏରିଆରେ। ସେଇ ହଳ ବଳଦ ବୁଲାଇକି। ହଁ ନେଚୂରାଲ୍ ଯୋଉଟା କି ଖତ ମିଳିଲା ଗୋବର ଖତ ତାକୁ ୟୁଜ୍ କରନ୍ତି। ଆଉ ସାର ପିଡି଼ଆ କଣ ସିଏ ଜିନିଷ କୁ ୟୁଜ।
ହୁଁ କିନ୍ତୁ ଆଜିିକାଲି ଲୋକ ପ୍ରୋଡ଼କ୍ସନ୍ ବଢ଼େଇ ଉତ୍ପାଦନ ବଢ଼େଇବା ଚକରରେ ସେଇ ସାର ପିଡ଼ିଆ ସବୁ ୟୁଜ୍ କରୁଛନ୍ତି ରାସାୟନିକ ସାର ୟୁଜ୍ କରୁଛନ୍ତି।
ହଁ ରାସାୟନିକ ପଦ୍ଧତିରେ ବର୍ତ୍ତମାନରେ ମୃତ୍ତିକା ବହୁତ ମାନେ କ୍ଷୟ ହେବାକୁ ଗଲାଣି। ସେ ଜାଗାରେ କୌଣସି ଘାସ ବି ଭଲ ମାନେ ଏବେ ଗ୍ରୋ ହେଇ ପାରୁନି।
ଉର୍ବରତା ଟା କମି ଯାଉଛି ଆଉ।
ହଁ ମାଟିର ଯୋଉ ମାନେ କଞ୍ଚା ଅଂଶ ଥିଲା ଯୋଉ ଉର୍ବରତା ଅଂଶ ଥିଲା ସେଇଟା କମି କମି ସେଥିରେ ଗୋବର ଖତ ପକେଇଲେ ବି ହଉଛି ନା କଣ କିଛି ନାହିଁ ଯେହେତୁ କେମିକାଲି ଜିନ ଯୋଉଗୁଡ଼ାକ ମାଟି କୁ ମାଟିର ଯୋଉ ଆମର ଯୋଉ କୁହନ୍ତି ଜିଆ ହଉଛି କୃଷକର ବନ୍ଧୁ, ସେ ଜିଆ ହିଁ ଏବେ ଦେଖିବାକୁ ମିଳୁନାହାନ୍ତି।
ହଁ ଆଗ ନହେଲେ ଘରେ ଟିକେ ମାଟି ଖୋଳିଦେଲେ ଯିଆ ଭର
ଜିଆ ବାହାରୁଥିଲା ହଁ।
ହଁ ଏବେ ତ ସେଇଟା ଦେଖିବାକୁ ମିଳୁନି ଠିକ୍ କଥା କହିଲେ। ଆଗ ମନେ ଅଛି ଆମର ଏ ପାଖାପାଖି ମାନେ ଯେ ତାଲେମେ ସ୍କୁଲରେ ତାଉ ଆ ପିଲା ସବୁ ଆସନ୍ତି ମାଟି ଖୋଳିବେ ସେ ଜିଆକୁ ନେଇକି ଯିବେ, ତାରେ ମାଛ ଧରିବା ପାଇଁ ସେ ସେମାନେ ନେଇକି ଯଆନ୍ତି।
ତାହାକୁ ୟୁଜ କରାଯାଉଥିଲା ଆଉ ଗୋଟେ ଆପଣ ଦେଖିଥିବେ ଅ ଶୀତ ଋତୁରେ ଶୀତ ଋତୁରେ ପ୍ରାୟତଃ ସେମାନେ ବାହାରକୁ ବାହାରିଥାନ୍ତି।
ଆଜ୍ଞା ହଁ ଏବେ ତ ସେ ଜିଆ ଏସବୁ ଦେଖିବାକୁ ମିଳୁ
ଏବେ ଆଉ ସେ ଯୁଗୁଡାକ ଦେଖିବାକୁ ହିଁ ମିଳୁନି। ତାପରେ ଆ ଏତେସ୍ତେ ପ୍ରଦୂଷଣ ବି ବଢ଼ିଗଲାଣି ଆମର ଏୟାର ପଲ୍ୟୁସନ୍ ହେଲା। ଜଳବାୟୁ ପରିବର୍ତ୍ତନ ଘଟିଲା। ହଁ ତ ଏଇ ଯୋଗୁ ଆଜିକା ମାନେ ଆଜି କାିକା ସୋସାଇଟି ରେ ବା ଆଜିିକାଲିକା ଇଏରେ ମାନେ ମୃତ୍ତିକା ଅଧିକାଂଶ କ୍ଷଳିବାକୁ ଗଲାଣି।
ଆଗକାଳ ଲୋକ ଆଜ୍ଞା ସାଇକେଲରେ ଯିବା ଆସିବା କରୁଥିଲେ। ଏବେ ତ ଲୋକ ଟିକେ ଟିକେ ପାଖ ପାଖ ବାଟକୁ ମଧ୍ୟ ଗାଡି କାର ବ୍ୟବହାର ଦି ଚକିଆ ଚାରି ଚକିଆ ଯାନ ବ୍ୟହାର କରୁଛନ୍ତି।
ହୁଁ ସାଇକ୍ଲିଂ କରିକି ନିଜର ସ୍ୱାସ୍ଥ୍ୟକୁ ମେଣ୍ଟେନ କରୁଥିଲେ। ଗୋଟେ ବ୍ଲଡ ସ ଥିଲା ଏବେ କିନ୍ତୁ ବସିକି ଯିବା ବସିକି ଆସିବାରେ ସେ ପେଟ ଗ୍ୟାସ। ଯେତେ ଆମେ ମାନେ ସହଜତାକୁ ଆ ପଣଉଛେ ସେତିକି ଆମେ ଅସୁବିଧାର ସମ୍ମୁଖୀନ ହଉଛେ।
ବହୁତ ବହୁତ ଅସୁବିଧାର ସମ୍ମୁଖୀନ ହଉ ଯାଇବି ବୁ କଲି ହଉ। ଆଉ ଆପଣ ସେପଟେ ଯୋଉ ଷ୍ଟ୍ରବେରୀ ଚାଷ ଗୁଡାକ ହଉଥିଲା ସେଗୁଡାକ ହଉଛି ନା।
ନାଇଁ ଲାଷ୍ଟ ଇୟର ତ ମାନେ ଶୁଣା ଶୁଣି ମାନେ ମୁଁ ଦେଖି ବିି ଥିଲି ସେ କ୍ଷେତକୁ ବି ଯାଇଥିଲି ଭଲ ହେଇ ଥିଲା କିନ୍ତୁ ଏଥର କଣ ମୁଁ ବି ମାନେ ଏ ନଲେଜ ନାହିଁ ମୋର ଏଥରର କିନ୍ତୁ ଷ୍ଟ୍ରବେରୀ ଚାଷ ହୁଏ। ହଁ ସେଇଟା ନୂଆ ମାଧ୍ୟମରେ ଗୋଟେ ଏବେ ମାନେ ପାଇଲଟ ବେଶି ସିରେ ସେଟା କରିଛନ୍ତି ଅବଶ୍ୟ କିନ୍ତୁ ଚାଲି ହଁ ଭଲ।
ଅ କୌଣସି ସଂସ୍ଥା ମାଧ୍ୟମରେ ତାଙ୍କୁ ସହଯୋଗ ଦିଆଯାଉଛି।
ହଁ ସହଯୋଗ ଦିଆଯାଉଛି। ହଁ ଯୋଉଟା କି ମୋ ନଲେଜ ରେ ନାହିଁ କିନ୍ତୁ କିନ୍ତୁ ଷ୍ଟ୍ରବେରୀ ଚାଷ ହଉଛି ବୋଲି ମୁଁ ଶୁଣିଛି। ଆଉ ଯାଇଥିଲି ମଧ୍ୟ ଥରେ ଦେଖିବା ପାଇଁ ହୁଁ।
ଏବେ ଆପଣ ମାନେ କଣ ଘରେ ରହୁଛନ୍ତି ନା ବାହାରେ କୋଉଠି ମାନେ ରହୁଛନ୍ତି।
ନାଇଁ ନାଇଁ ବାହାରେ ହିଁ ଅଛି ମୁଁ ଘରକୁ ତ ଯାଇନି। ଆଉ ଯେହେତୁ ଜଷ୍ଟ ସରିଲା ତ ମୁଁ ରହିଯାଇଛି, ପଢାପଢି ବି ଚାଲିଛି।
ଆ ହୋ ବହୁତ ବଢିଆ ହଇ ଆ ଭଲ ଆ ଚା ଆଉ କଣ କୁହନ୍ତୁ ଆଜ୍ଞା।
ଆପଣଙ୍କର ସେପଟେ କଣ କଣ ଚାଷ ହୁଏ?
ଆମର ଏପଟେ ତ ଆଜ୍ଞା ଜାଣିଥିବେ ପଶ୍ଚିମ ଓଡ଼ିଶା, ଆଜ୍ଞା ମୁଁ ଯେଉଁଠି ରହୁଛି ଆଜ୍ଞା ସେଇଠି ତ ସେକେଣ୍ଡ ଲାର୍ଜେଷ୍ଟ ପ୍ରଡ଼କ୍ସନ୍ ହେଉଛି ପେଡ଼ି ସବୁଠୁ ଆ ଦ୍ଵିତୀୟ ସ୍ଥାନରେ ଅଛି ପେଡି ପ୍ରଡକ୍ସନ ବେଶୀ ହଉଛି। ସେଠି ଧାନ ଆଜ୍ଞା ଆମର ବି ଏଠି ଦି ଫସିଲି କିନ୍ତୁ ଆଜ୍ଞା ଦି ଫସଲି କରୁଛନ୍ତି ଯାହା ଫଳରେ ମାନେ ଆ ସେମ କଥା ଆଜ୍ଞା ସେ ଉତ୍ପାଦନ ଚକରରେ ସେମାନେ ରହିଲେ। ତ ସେଥିପାଇଁ ସେମାନେ ସାର ପିଡିଆ ଏସବୁ ୟୁଜ କରନ୍ତି ଯାହାଫଳରେ ଉର୍ବରତା ମଧ୍ୟ ହ୍ରାସ ହୋଉଚି ଧୀରେ ଧୀରେ ଇଏ ଦୁ ତୃତୀୟରେ କଣ ହୋଉଚି ନା ଗୋଟେ ସଂସ୍ଥା ଯୋଉ ମାନେ ପ୍ରାଇସଟା ଠିକ କରିଚି ଖାଲି ଗୋଟେ ଫ-ଫସଲ ଇରେ ସେତିକି ପ୍ରାୟଶ ଦେଇ ପାରିବନି ଗୋଟେ
ନା ନା ନା ନା ନା।।
ତ ହୋଉନି ତାଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଚନ୍ତି। ତ ଯଦି ଗୋଟେ ଫସଲି ଯଦି ଧାନ କରନ୍ତେ ଆଉ ଗୋଟେ ଫସଲି ବି ପ ମାନେ ଡାଲି ଜା ତିୟ ବାଲା କି କଣ ପନିପରିବା କରନ୍ତେ ବୋହୁତ ଭଲ ହୁଅନ୍ତା କିନ୍ତୁ ସେମାନେ ଖାଲି ଏଇ ଦି ଫସଲି ସମାନ ଜିନିଷକୁ କରୁଚନ୍ତି ଖାଲି ଧାନ କରୁଚନ୍ତି। ମାନ ଧୀରେ ଧୀରେ କଣ ଯୋଉ ଉତ୍ପାଦନ ବଢିଯାଉଚି କିନ୍ତୁ ଚାହିଦା କମି ଯାଉଚି। ଆଉ ଯୋଉଟା ଚାହିଦା ଅଛି ସେଇଟା ଲୋକ କିନ୍ତୁ ଚାଷ କରୁନାହାନ୍ତି।
କରୁନାହାନ୍ତି ଆଉ କପା ବି ତ ହୁଏ ବୋଧେ ସେପଟେ।
ଆଜ୍ଞା ଆମର କପା ମୂ ଯେ ବୋହୁତ ଭଲ ଚାଷ ହୁଏ କିନ୍ତୁ ଏତେ ଟିକେ ପ୍ରଡ଼କ୍ସନ୍ କମିଗଲାଣି ଆଜ୍ଞା। ଉତ୍ପାଦନ ଆଉ ଏତେ ହୋଉନି। କିନ୍ତୁ କୁହନ୍ତି ପେ ଏଠାର କପା ଓ କୁ କୁହନ୍ତି ହ୍ଵାଇଟ୍
ହୁଁ ହୁଏ ଡାଇମଣ୍ଡ ତାପରେ କପା ସହି ତ ଆଉ ଗୋଟେ ବି ଯୋଉଟା କି ମୁଁ ଦେଖିଚି ବିି ଏପଟେ ଆମର ଅପରେସନ ଭିଜିଟରେ ଯାଇଥିଲୁ ତ ତ ମୁଁ ଦେଖିଚି ରାହାଡି ବୋଲିକି ଗୋଟେ ଅଛି ଡାଲି। ତ ସିଏ ଜାତୀୟ ତ ତାଙ୍କୁ ସେଠି ଆଡ କରନ୍ତି।
ହୁଁ ହୁଁ।
ହଁ ତ ସେଇଟା ସେଇଟାରୁ ବି ଅମଳ ହୁଏ ଆପଣଙ୍କର ସେପଟେ।
ଠିକ୍ ଅଛି ଆଜ୍ଞା ଆଜ୍ଞା ମତେ ଗୋଟେ ଜରୁରୀ କଲଟେ ଆସୁଚି ଆଜ୍ଞା ବର୍ତ୍ତମାନ ମୁଁ ରଖୁଚି।
ଠିକ୍ ଅଛି ଠିକ୍
ଏରା ସେୟା ପ୍ରୋ